ହଁ। ହଁ ଆ।
ସେଇଟା କଣ ହେଲା ତୋର। ଏଇ ବଇଚି ଆଉ।
ଓ ହୋ ।
ଏଇଟା କଣ ହେଲା?
ମୋର ୟାକୁ ଲଗେଇକି ନଅ ଟା ହବ।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
ହୁଁ।
ପ୍ରୋଜେକ୍ଟ କେତେବେଳେ ଆସିବ?
ସେଇୟା ବା। । ଆଉ କଣ ଖାଇଥିଲୁ ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ ଚା ପିଇଥିଲି ତୁ
ଚା ପିଇଥିଲୁ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
ଓହୋ।
ତୁ କଣ ଖାଇଥିଲୁ?
କଣ ଖାଇଥିଲି ମାମୁଁ ଘରେ ଯାଇଥିଲି ମୋର ଗୋଟେ ଭାଇ ବାହାରେ ରହନ୍ତି ତ ସେ ଆଇଥିଲେ ସେଇଠୁ ଆମ ସମସ୍ତଙ୍କୁ ଡାକିଥିଲେ। ଆମେ ଯେହେତୁ ଅଛୁ ଆଇଥିଲେ ଦେଖା କରିବାକୁ ଆଉ ତାପରେ ଏଠି ସିଏ ଖାଇ ପିଇକି ଗଲେ ପୁଣି ସେଇଠୁ ତାଙ୍କ ଘରକୁ ଡାକିଲେ ନେଇକି ଗଲେ ହେଲା। ମୁଁ ସେତେବେଳେ ଚିନୁ ଚିନୁ ସହିତ କଥା ହଉଥିଲି। ଆସିଥିଲେ କହିଲେ କି ଚାଲ ଯିବା ସେଇଠୁ ନେଇକି ଗଲେ କହିଲେ ଚାଲ ଖାଇକି ଆସିଲୁ ସେଇଠୁ ଯାଇଥିଲି କଣ ତାଙ୍କ ଘରେ ଚାଉମିନ ଫାଉମିିନ ମୋମୋ ଫୋମୋ ଏମିତ୍ ସବୁ ଆଣିଥିଲେ ଖାଇ ପିଇକି ତୁ ଯେତେବେଳେ ଫୋନ କରିୁଥିଲୁ ଜଷ୍ଟ ମୁଁ ମାନେ ତାଙ୍କ ଘରୁ ଜଷ୍ଟ ଆସୁଥିଲି ମାମୁଁ ଙ୍କ କତିକି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
ଗରମ। ହ୍ୟାଲୋ।
ଗରମ କେମିତ୍ କହ
ହଁ ଗରମ ତ ପ୍ରବଳ ହଉଚ ଦିନ ସାରା ଗରମ ଲାଗୁଛି ଚାରିଟା ବେଳୁ ବାଜିଲା ବେଳକୁ କଣ ବର୍ଷା ହଉଛି ଜୋରେ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
ତମ ସିଆଡେ ବର୍ଷା ହେଇଥିଲା ଚାରିଟା ବେଳକୁ?
ନାଇଁ ତ।
ହଁ ଇଆଡେ ହେଇଛି ପୁରା ନାଦିକି ବର୍ଷା ହେଇଛି ତିନି ଦିନି ହେଲାଣି ଡେଲି ଚାରିଟା ବେଳକୁ ବର୍ଷା ହଉଛି।
ହଁ। । ।
ଉଁ।
ହଉଥିଲା ଆଜି ଯେଏନ୍ତି ବର୍ଷା
ଅ ହଁ ଠିକ ଚାରିଟା ବେଳକୁ କୁଆଡେ ଭାବିଥିବ ଖରା ହଉଛି ଦିନ ବେଳେ ଯିବୁନୁ ଚାରିଟା ବେଳକୁ ଯିବୁ। ଠିକ ଚାରିଟା ବେଳକୁ ବାହାରିଲା ବେଳକୁ ଜୋରରେ ବର୍ଷା ହଉଛି।
ହଁ ହ ବ। ସା କଥା କହନା
ସେଇଆବା। ହଉ ଯହା କଣ କେତେ କଥା କହିଲୁ ମନେ ପକେଇ କଥା ହବା
କଉ କଥା। ହଁ।
ଆରେ ସେଇଆ ବା କଣ କଥା ହବା କେତେ କଥା ମନେପକେଇବା।
ହୁଁ। କେତେ ଆଁ ଆଁ କେତେ କଥା କଣ କଥା ଅଛି? ସେଗୁଡା ବିରକ୍ତ ଲା
ମନ ଇଚ୍ଛା ଗପୁଚେ ଆଉ ନା।
କୋଉ ଦିନ ମୋତ ଚାରିଟା କଲ କଣ ଜିରୋ ସେକେଣ୍ଡ ଏଗାରଟାରୁ ମାନେ ଏଗାର ମାଇନସ କରିଦେ ଏ ଏଗାର ମାଇନସ୍
ତାର ଏଗାରଟା ହେଲାଇଁ ଆସିକି
ଏଗାରଟା ଏଗାରଟା ହୁ ତିକି ହ ତା ଚାରିଟା ମାଇନସ୍ କରିଦେ ଜିରୋ ସେକେଣ୍ଡ ବାଲା
ଓ ହୋ।
ହେଲା ମୁଁ ମୁଁ କଣ ମୁଁ ଜାଣିପାରୁନି ମୁଁ ମୁଁ ଆଡୁ ସାଡୁ ନମ୍ବର ଟିପି ଦଉଛି ସେମାନେ ଅନଲାଇନ ନାହାଁନ୍ତି। ଏ ଚାରିଟା ମାଇନସ୍
ହୁଁ ଚିନୁ ଦିଦି ସେତେବେଳେ ମତେ କଲ୍ କରିଥିଲେ। ତାପରେ ସେଇଠୁ ତାଙ୍କୁ କଣ କଲ କରିବି ସେ ଭାଇ ଆସି ପହଞ୍ଚିଲେ ମୁଁ ଆଉ ତାଙ୍କ ସହିତ କଥା ହେଇପାଇନି କେମିତି ତୁ କହିଲେ ହଉ ତୁ ଯା ଭାରି ଇଏ ଆସିଲେ ଫ୍ରି ହେଲେ ପଛେ କହିବୁ ମୁଁ କହିଲି କି ହଉ।
ହଁ।
ଏ ମୁଁ ଦିନବେଳା ଚିନୁ ଦିଦିଙ୍କ ସହିତ କଥା ହଉଥିଲି।
ହୁଁ। ଆପି ତୋର କଲ୍ ଆ ଜି ଜି ହଁ ହଁ କଣ କହୁଥିଲୁ। ମେରେ ଫୋନ୍ ମେ ଚାର୍ଜ ହ ସ୍ଵିଚ ଅଫ୍ ନା
ଗାଧୁଆ ଘରେ ଥୁଆ ହେଇଚି। ସେଇ ଦିନଠୁ ଥୁଆ ହେଇଚି ମୁଁ ଆଜି ସ ସକାଳେ ଦେଖିଥିଲି ମୁଁ ର ମନେ ନାହିଁ ଆଉ ଆଣିଆକୁ
ମମି ହରିକା ଆସିଲେଣି ତୋର
ମୋର ନା ଆସିବେ ସୋମବାର।
ଓ ହୋ ସୋମବାର ମାନେ ହଁ ମମି ସେଦିନ କଣ କଥା ହଉଥିଲା ତ କଣ ଏମତି କଥା ହଉଥିଲେ ବସିକି ଚାରିଟା ବଳିଆ ମୁଁ ଆଉ ଶୁଣିନି ଅ ମମି ଖାଲି କହିଲେ ଆଉ ପାପାଲି ବୋଉ ସହିତ କଥା ହଉଥିଲେ ଏ
ଓ ହୋ। ଆଉ କଣ ହେଠ ଟୋକା ଦେଖିବା କଥା ନହେଲେ ଆଉ କିଛି ନହିଁ।
ହଁ।
ଏଠି ଖ ସକାଳୁ ଏଠି
ସତର ନଗଁ ହଁ
ଖାଲି ଚାଲିବା କଥା ନ ଲ କିଛି ନାଇ।
ହୁଁ। ଛୁଟି ବହୁତ ଜଲଦି ସରିଗଲା ନା।
ଏଇ ଆମର ଲାଇନ ଗଲା।
ଲାଇନ୍ ପଳିଲା।
ହୁଁ।
ଏ ଗରମ ଲାଇଯଉ ବର୍ଷା ବର୍ଷାାଇ ଲାଇନା କଣ?
ବର୍ଷା ହେଲେ ତ ଏଠ ଲାଇନ୍ ଚାଟ କେନି କଟା ହଉଛି ଟୋଟାଲି
କୋଉଠି ତୁ ମାମୁଁ ଘର କୋଉଠି? ଓ ତ କେନ୍ଦ୍ରାପଡ଼ା ରହିଛି।
ହୁଁ।
ହୁଁ ଭୂମିକା ଯାଇଥିଲେ ସେଦ ଭୂମିକା ଘରକୁ ସେ ଚାଷ ରହିଛନ୍ତି ନୂଆ।
ମତେ କହୁଥିଲା ମତେ ମେସେଜ କହୁଥିଲା ଆଉ ଆମେ ପାରାଦବୁ ମୁଁ କହିଲି ହଁ ସୋପିଆକୁ ଦେଖା କରିଦବୁ ତାଙ୍କ ଘର ସେଇଠି ପାଖରେ ନା ହଁ ନା ହଉ ମୁଁ ମେସେଜ କରେ।
ହଁ ମୁଁ କେତେ ରାତିରେ ଏମିତି ଦଶଟା ସାଢେ ଦଶଟା ହେଇଥିଲା ମାନେ କଥା ହେଉଥିଲୁ କଥା କଉଥିଲୁ କଣ ମୁଁ ଅନଲାଇନ ଥିଲି ସେଇଠୁ ମୋତେ ମେସେଜ୍ କଲା କହିଲା କି ହିବି ମୁଁ କହିଲି କହିବି କହୁଛି କି ଆଉ ମୁଁ ପାରାଦ୍ୱୀପ ଆସିଛି ଏବେ ଆଉ। ତ ଆମ ଘର ଏ ମୁଁ ତା ପଚାରିଲି ଓହୋ କେବେ ଆଇଲୁ କହିଲା ଏଇ ଦି ତିନି ଦିନ ହେଲା ହେଇଛି। ତାପରେ ମୁଁ କହିଲି କିଉ ତମ ଘର ବୋଉଡିି ତାପରେ ସେ ତା କଲୋନୀ ନାଁ ତ କହିଲା ମଧୁବନ କାହିଁକି ମଧୁବନଣ୍ଡ ରେ ବହୁତ ସାରା କଲୋନୀ ଯାଉଛି। ହେଲା ସେଇଠୁ ମୁଁ କରି ଆଉ ତ କଵଟ ନମ୍ବର କେ କ ସେଇଠୁ କହିଲା ଆମ ଝିଅ ସେଇଠିକ ଟିଉସନ ଦୋଏ।
କ୍ଵଟର ନମ୍ବର କଣ ତାଙ୍କୁ କଣ କ୍ଵଟର ମିଳିଛି ନା।
ହଁ କ୍୍ୱଟର ମିଳିନି ଭଡା ନେଇଛନ୍ତି।
ଆଉ କ୍ଵାର୍ଟର ଭଡା ନେଇଛନ୍ତି।
ହୁଁ।
ହୁଁ ହୁଁ। ତବ୍ର
ପୁରା ଥାର୍ଡ ଫ୍ଲୋର ପୁରା ଗରମରେ ଏସିି ଲଗେଇଦନ୍ତି ନା ବେଳାବେଲ ନହେଲେ ମରି ଯାଇଥାନ୍ତି।
ତାପରେ
ତାପରେ ସେଇଠୁ ଆମ ଝିଅ ଟଟିୁସନ ସେଇଠିକି ଯାଏ ତାପରେ ଏଗାରଟା ବେଳେ ତାର ସୁଳେ ଛୁଟିବଏ ମୁଁ କହିଲି ହଉ ଆଉ କାଲି ସ କାଳେ ଯଦି ହବ ମୁଁ ତଦେ ଜଣବି ଆଉଦି ସ୍କୁୁଟି ଥିବ ବାପା ଯଦି ନେଇହଲେ ନଁ ହେଲେ ନହେଲେ ମୁଁ ଯିବି ଆଣିବାକୁ ସେଇଠି ଦେଖାହବ ଆଉ ସେଠୁ କହିଲା ହଉ ଆଉ ମୁଁ କହିଲି ତଙ୍କ କ୍ୱାର୍ଟର ନମ୍ବର ଫିର ବି କ୍ୱାର୍ଟର ନମ୍ବର କେମିତି ଜାଣିବି କେତେ ସାରା ଅଛି କ୍ଵଟର ହେଲା ତାପରେ ସେଇଠୁ ଆମ ୁସନ ପାଖରେ ସେଇଠି ତାପରେ ତାଙ୍କ ମ୍ୟାମଙ୍କୁସନ କ୍ାର୍ଟର ଯ ଦେଖିଲି ଏତିକି ନମ୍ବର ତାପରେ ସେଇଠି ଦାହରେ ଏମିତି ଇଏ କରିକି ଗଲି ହେଲା ସେଇ କଲନୀ ଭିତରେ ପଶିଗଲା ଏଥିରୁ ଶଳା ହାପାଣ୍ଣ୍ଡ ପିନ୍ଧିକି ମୁ ଏେ ଗେଣ୍ଡି ହେଲାଣି ଏତେ ଡେଙ୍ଗ ମୁ କିପେ ପିନ୍ଧିଛି ମାନେ ଇଏ ଭଳିଆ ଡେଙ୍ଗା ଟିକେ ହେଇଗଲାଣି ସେ
ପବି
ହଁ। ଟିକେ ଡେଙ୍ଗା ବି ଦେଖାାଉଛି ବି ବ ପିଲାଳେ ଦେଖ ଓ ବିିନ୍ଦ ପୁର ଏଠୁ ବି ଛୋଟ ପେଣ୍ଟ ଆ କଣ ବି ମୁଁ ଏମିତି ଛିଡା ହେଇାଇଛି। ଫୁଣି ଧରିକି ଆଉ ସେ ମତେ ହଉ ବା କିଏ ତାପରେ ସିଏ ଦେଖିଲା ବେଳେ ମୁଗେଇିଲ ଏବେ ତୁ ମତେ କହୁଛି ହଉ ସୋଫିଆ ତୁ କେତେ ଗଜ କରୁଛୁ କ ସତରେ ନା କଣ? ହେଲା ମୁଁ କହିଲି ତାପରେ ଆମ ଶ ସିଫା ଯାଇଥିଲା ସିଫା ସିଫା ହବେ ବଡ ହେଇଗ ସେଭେନ ଆସି ପଡିଲେ ନା ଆଉ ସି ଡୋ ପ ନା ହେଲା କହୁଛି ମୁଁ ତ ଆଉ ଦେଖି ଦେଖିକି ଜାଣିପ ପାଇଲିିନି ଆଉ ତମ ଝିଅ କେତେ ବଡଡ଼ ହେଇଗଲାଣି ଇଏ ଶିଫା ଇଏ ଯାଇଥିଲା ଆମେ ତକୁ ଦେଖିଥିଲୁ। ମୁଁ କହିଲ ମୁଁ ତ କେମିତି କହିଥିଲି। ଜଷ୍ଟ ମୋ ପାଟିରେ ସ୍ଲିପ୍ କରଲି ମୁଁ କହିଲି ଓହୋ ତୁ ବଢିବୁନୁ ବୋଲି ଆଉ କେହି ବଢିବିନନି ନା କଣ?
ହୁଁ।
ହ। ସେ କ ଅକିଲେ ସେ କଛି ହଁ ତୁଇ ସତରେ ମୁଁ ତୁ କେତେ ସୁନ୍ଦର ଦେଖାଉ ତୁ ଭଉଣ କେତେ ସୁନ୍ଦର ଦେଖ ଯି ମୁଁ କିହିଲ ହବ ତୁ ଉପରକୁ ଚାହାଲେ ଗରମରେ ମରିଯିବ ନହେଲେ
ହୁଁ
ଖରା ହେଉଥିଲା ସେଇଠୁ ଏସିି ଅନ୍ କଲା ବସ୍ ଥିଲୁ ତାପରେ ମତେ କହିଲା କି ଆଉ ନାଇ ଏମତି ଏମିତି ସବୁ କହିଲା ଏମତି ସବୁ ଗଜ ଭୋଜ କଥା ଏମତି ସବୁ କହୁଥିଲା।
ତ କଥା କଣ କହୁଥିଲା?
କଣ ଗୋଟେ କହିଲା ଉଁ କଣ ମ୍ୟାସିଜ କରିଥିଲା ନା କଣ ତୁ ବଡେ କଥା ରେ କଣ ଏମିତି ପକେଇଥିଲା ସେଇଟା ଦେଖେଇଲା କହିଲା ତା ବଡରେମତି ପକେଇଥିଲା।
କଣ ପକ ମ ଲାଇନ୍‌
କଣ ଷ୍ଟୋରି ପକେଇଥିଲା କହିଲା ସେଇଠୁ ତାପରେ କହୁଚି ହଁ ସେ କଥା କହିଲା ତାପରେ ଏନ୍ତା ଫୋଟ ଗୋଟେ ଦେଖିବା କହିଲା ଆ ବି ଗୋଟେ ଫଟୋ ଉଠେଇବା ଏତେ ଦିନ ପରେ ଦେଖା ହେଇଛି ଷ୍ଟାଟସ ପକେଇବି ମୁଁ କହିଲି ହଉ ଉଠା।
ଖାଲି ତ ଫୋଟ ଉଠେଇ କି
ଏ ହେ ଷ୍ଟୋରି ପକେଇଥିଲା
ନା ଷ୍ଟୋରି ଆରେ ସେ ସିଏ ଖାଲି ଫଟୋ ଶାଢ଼ୀ ଶାଢ଼ୀ ଚୁଡ଼ି
ହଁ ସେ ଆଜି ନା କାଲି ଗୋଟେ କିଛି ଦେଖିଛି ସେ ଯୋଉ ବିଲେଇ ର ମୁହଁ କରି କେମିତି ହେଇଚି। ଉଠା
ତାର ପିମ୍ପଲସ ବୋଲି ଯୋଉ ପିମ୍ପଲ କହୁଛି ତାର ଯୋଉ କଣ ମେ ତାକୁ କହନ୍ତି ଡିମ୍ପଲ। ରହିଲ ତାକୁ ଦେଖେଇ ହଉଛି ଆଉ
ହୁଁ ତାଉ ସେ ରହିଛି ଆରେ ତା ଭାଇ କ୍ରିକେଟ ଖେଳିବ ଯୋଉ ସେଇଥିପାଇଁ ସେ ଆସିିକି ରହିଛି।
ତା ଭାଇ ଟା ଗୋରା ହେଲା ଲାଇଫ୍
ମୁଁ ତ ଜାଣପିଲି ତ ଭାଇଟା ପରମ ସମ ଇଏଟା ଜାଣିଛୁ ତ ତାରି ଭଳିଆ ହଁ ବା
ପୁରୁରା ମାନେ ମାନେ ତା ଭାଇ କୁ କହିଲେ କି କହିବେନି କି ଦି ଜଣ ଭାଇ ଭଉଣୀ
ହଁ ମୁଁ ତ ସେଇଠି କହିଲି ମୁଁ କହିଲି ଇଏ ତୋ ଭାଇ କହୁଛି ହଁ ବେ ତା ବୋଉ ବି ଥିଲେ ତା ବୋଉ ସେଠୁ ମିକ୍ସଚର ବିସ୍କୁଟ ଆଣିଦେଲେ ତା ବୋଉ କହୁଛନ୍ତି ଖରା ବେଳିଆ ଖାଇକି ଯିବା ଆଇଛ ମୁଁ କହିଲି ନା ଖରା ବେଳିଆ କଣ ଆମ ଘରେ ଯେମିତି ବହୁତ ଦୂରରେ ତ ଏଇ ଦିପାଦ ପକେଇଲେ ଆମ ଘରେ ଯାଇଁ କି ପହଞ୍ଚିବୁ।
ହୁଁ।
ମୁଁ କହିଲି ନାଇଁ ନାଇଁ ନାଇଁ ଖାଇବୁ କଣ ବୋଉ ସେଠି ବିସ୍କୁଟ
ହଉ ହଉ ମୁଁ କରୁଛି ର ମୁଁ କରୁଛି ର ଦି ମିନିଟ ୱେଟ କର ମୁଁ କରୁଛି।